ହ୍ୟାଲୋ।
ହଁ।
ଏଇଠି ବସିଥିଲି, ତମେ?
ଏପଟେ ଆସିଛି ସେଲୁନ୍ ତ କାଲି ରଜ ତ
ଓହୋ କାଲି ରଥ କି?
ଜାଣିନ କି?
ଅହ ନାଇଁ ମାନେ ଟିକେ ଭୁଲି ଯାଇଥିଲି ମୋର ଏତେ ମାନେ ଏତେ କାମ ବ୍ୟସ୍ତତା ଭିତରେ ନାଁ ଆସି ଭୁଲି ଯାଇଛି କାଲି ରଜ ବୋଲିକିନା।
ଓ ହୋ।
ଆଚ୍ଛା ରଜ ଟା କୋଉ ମାସରେ
ଟିୟୁସନ୍ ଆଜି ହଉନି କି?
ଟିୟୁସନ୍ ସନ୍ଧ୍ୟା ଅଲେ ଏଠି ଆମ ଟିକେ ଘର କାମ ହେଉଛି ତ ସେ ଯୋଗୁଁ ମୁଁ ଛୁଆ ଯେଉଁ ପିଲ ଗୁଡ଼ାକଙ୍କୁ କହିନି ଆସିବାକୁ ସକାଳେ।
ଆଚ୍ଛା ଆ
ଆଚ୍ଛା ରଜ ଟା କୋଉ ମାସରେ ପଡେ?
ରଜ ଟା କହିବାକୁ ଗଲେ ଆମର ଇଂରାଜୀ ମାସ ଅନୁସାରେ ଜୁନ ମାସରେ ପଡେ।
ହଁ ଇଂଗ୍ରେଜି ମାସ ଅନୁସାରେ ଜୁନ୍ ରେ ପଡେ ତା ଓଡ଼ିଆ ମାସ ହିସାବର?
ଓଡ଼ିଆ ମାସ ହିସାବରେ ଆଷାଢ ବୋଧେ?
ହଁ ଆଷାଢ଼ ଫାଷ୍ଟ ମାନେ ସେବେ ଠାରୁ ଆଷାଢ଼ ମାସ ଅ ଆରମ୍ଭ ହୁଏ ରଜ ଥାଉ।
ଅ
ବୈଶାଖ ଶେଷ ଆଷାଢ଼ ପ୍ରଥମରେ ଆରମ୍ଭ ହୁଏ ରଜପର୍ବ।
ହଁ। ସକାଳେ କଣ ଖାଇଲୁ?
ସକାଳେ ମୁଁ ଉପମା ତରକାରୀ ଖାଇଥିଲି। ତମେ?
ଓହୋ। ସକାଳେ ପଖାଳ ଗରମ ଦିନ ନା।
ଆଉ ପଖାଳ ଖାଇଦିଏ ଆଉ।
ସଖାଳୁ ଏତେ ସକାଳୁ ପଖାଳ ସାଢେ ନଅଟା ହେଇଛି?
ସକାଳୁ ମାନେ ଉଠିବ ତ ନାହିଁ ବ୍ରସ୍ କରିବି ବ୍ରସ୍ କଲା ପରେ ପଖାଳ ଖାଇଦେବେ ଆଉ କିଛି
ନା ମୁଁ ପଖାଳ ଦଶଟା ଏଗାରଟା ବେଳକୁ ମୁଁ ଖାଏ କାରଣ ସକାଳେ କିଛି ଜଳଖିଆ ଯେମିତିକି ଯେ
ଉଁନ୍ ଉପମା ହେଇଗଲା ଚୁଡ଼ା ସନ୍ତୁଳା, ରୁଟି ଏଇ ସବୁ ଭଲ ଲାଗେ ସକାଳେ ଖାଇବାକୁ।
ଅ ଏକ୍ଟୁଆଲୀ ମୁଁ ଡେଲି ଖାଇଦେବି ସେ କେତେବେଳେ ମନା ହେଲେ ତ ଖାଇଦିଏ ଏ ଆଜି ମନ ହେଲା ତ ଆସିବି ତ ଏଇଠିକି ଯୋଉ ଚୁଟି କାଢଟିବା ପାଇଁ। ସେ ସେଥିପାଇଁ ପଖାଳ ଖାଇଥିଲେ ଲେ ଟ୍ ହେବ କାଲେ ପକାଳ ଖାଇଦେଲି ଆଉ।
ଆଚ୍ଛା ଜାଣିଛ ଆମର କେତେଟା ଋତୁ ଅଛି?
ହଁ।
ତ ସେ ଋତୁୁର ନାଁ ସବୁ କହିପାରିବ?
ଏକ୍ଟୁଆଲୀ ଛଅଟା ଋତୁ ଆମର ଛଅଟା ହେଉଛି ଗ୍ରୀଷ୍ମ ବର୍ଷ ଗ୍ରୀଷ୍ମ, ବର୍ଷା ଶରତ, ହେମନ୍ତ, ଶୀତ, ବସନ୍ତ। ଅ ଏକ୍ଟୁଆଲି ଆମେ ଆମେ ତିନୋଟି ଋତୁ ଅନୁଭବ କରିପାରୁଛନ୍ତି। ଆମେ ତିନୋଟି ଋତୁ ଅନୁଭବ କରିପାରୁଛୁ, ଖରା, ବର୍ଷା, ଶୀତ। ବର୍ତ୍ତମାନର ଯୋଉ ପାଣିପାଗ ତ ଭଲ ଲାଗେ ମତେ ତ ଅ ସବୁ ଇଏ ଲାଗେ କିନ୍ତୁ ବର୍ଷା ଦିନ ଟା ଜମା ଭଲ ଲାଗେ ନା।
ବର୍ଷା ଦିନେ କାହିଁ ଭଲ ଲାଗେନି?
ମାନେ ଗୋଟେ ଅଲଗା ପ୍ରକାର ଅଲଗା ଟାଇପ୍ ର ଦିନ ସେଟା। ମାନେ କୁଆଡେ ଯାଇ ଆସି ହୁଏ ନା ଖାଲି ବର୍ଷା ହୁଏ ଘରେ ରୁହ।
ମାନେ ଖରା, ବର୍ଷା, ଶୀତ ଏଇ ତିନିଟା ଋତୁ ସହିତ ଆମକୁ ଖା ପ ଖୁଆଇ ଚଳିବାକୁ ପଡିବ ତିନିଟି ଋତୁର ଅ ମାନେ ଅ ଅପକାରିତା ବି ଅଛି ଉପକାରତା ବି ଅଛି। ଯେମିତି ତମେ ବା ବର୍ଷା ଋତୁରେ ତମକୁ ଭଲ ଲାଗେନି କିନ୍ତୁ ବର୍ଷା ଋତୁରେ ନଈ, ନାଳ ପୋ ପୋଖରୀ ସବୁଆଡେ ପାଣି ଭର ତି ହେଇଯାଏ ପାଣିର ସମସ୍ୟା ରହେନି ସବୁଆଡେ ସବୁଜ ଗଛ ପତ୍ର ସବୁଜ ଦେଖା ହୁଏ ଗଛ ଗୁଡା ଉଁ ଜୀବନ ପାଆନ୍ତି। ଆଉ ସୁ ବର୍ଷା ଦିନେ ନା ଭଲ ସବୁଜ ତଟକା ପନିପରିବା ବି ମିଳେ।
ମିଳେଯ ବଟ ବୁଲିବା ପାଇଁ କିନ୍ତୁ ବୁଲିବା ପାଇଁ ହିଁ ଜମା ଭଲ ଲାଗେନି। ତ ଯୁଆଡେ ଯିବ ତ କାଦୁଅ ନେ ଏ ନା କୁଆଡେ ଯାଇହବ କୁଆଡେ ଆସି ହବ ନା ସାଙ୍ଗଙ୍କ ସହିତ କ୍ରି ଯେ କୌଣସି ଗେମ୍ ଖେଳି ହବନିଁ।
ତାଲେ ତମକୁ କୋରୁ ତ ଭଲ ଲାଗେ?
ମତେ ବର୍ଷା ଋତୁ ଛାଡିଦେଲେ ଆଉ ସବୁ ଋତୁ ଭଲ ଲାଗେ।
ଖରା ଦିନ ଭଲ ଲାଗେ ମତେ ବର୍ଷା ଦିନ ହିଁ ଭଲ ଲାଗେ।
ଭଲ ଲାଗେ।
ହଁ ହଁ ମତେ ବର୍ଷା ଦିନ ହିଁ ଭଲ ଲାଗେ ସେ ଯୋଉ ଝିପ୍ ଝିପ୍ ବର୍ଷା ପାଗ ହଉଥିବ ମତେ କହିଲି ନା କହିଲି ସେଇ ସବୁ ଜିନିଷ ତାପରେ ଏ ଯୋଉ ବର୍ଷା ହୁଏ ବର୍ଷା ପାଣିରେ କାଗଜ ଡଙ୍ଗା କରି ଭସେଇବାକୁ ମତେ ବୋହୁତ ଭଲ ଲାଗେ।
ତୁମେ କଣ ଛୋଟ ଛୁଆ ହେଇଯାଉଛ କାଗଜ ଡଙ୍ଗା କରି ଭସେଇବ?
ଏ ଯୋଉ କୁହନ୍ତି ନା ତମେ ଯେତେ ବି ବଡ ହେଇଗଲେ ବି ତମ ମ କୁହନ୍ତି କି ତମେ ଯେତ୍ ହଁ ତମେ ଯେତ୍ ତେ ବଡ ହେଇଗଲେ ବି ତୋ ମନକୁ ସବୁବେଳେ ଛୋଟ ପିଲା ଭଳି କା ରଖିବାର କଥା।
କହିବାକୁ ଗଲେ ସେଟା ହଉଛି ଗୋଟେ ସ୍ମୃତି। ତ ଏବେ ଯଦି ତମେ ସେଇ ଜିନିଷ ଟା କରିବ ତ ଅ ଲୋକ କଣ କହିବେ ଆ ଆର ଛୁଆଳିଆ ଗୁଣ ଯାଇନି।
ଲୋ ଲୋକ କଣ କହିବେ ଲୋକଙ୍କର କାମ ହଉଛି କହିବା ମୁଁ ବି ସେମାନଙ୍କ କ ତାକୁ ଶୁଣିକି ମୋ ମନରେ ଏଯାଏ କିଛି ବାହାନା ମାରେନି। ତମକୁ ଯାହା
ଆରେ କୋଉଡି ଅଛ ତମେ ସାଉଣ୍ଡ କ୍ଲିଅର ଆସୁନେଇଁ?
ମୁଁ ଘରେ ବସିଛି ସେମ ଟିକେ କାମ ହଉଛି ତ ସେଥିଲାଗି।
ଓ ହୋ।